ହଁ ନମସ୍କାର ଦିନରେ ତମେ ମତେ କେତେ ତେ ଥର ନମସ୍କାର କହୁଛ
ଆଉ ଏମିତି ଅଭ୍ୟାସ ହେଇସାରିଲାଣିି ମୋର
ଓହୋ ନାଇଁ ଏଇ ନାଇଁ କରୁଥିଲି ଟ୍ୟୁସନ କରୁଥିଲି ଛୁଆ ଗୁଡା ମୁଣ୍ଡ ଟେନସନ କଲେ ମୋ ମୁଣ୍ଡ ଟା ପିନ୍ଧୁଛି
କ କ କରିଦେଲେ କି
କିଛି କରିନାହାନ୍ତି ଦ୍ଵିତୀୟ ଶ୍ରେଣୀ ତାଙ୍କର ହେଲାଣି ନା ଆଉ ଏବେ ଆଉ ଦଶ ପନ୍ଦର ଦିନ ପରେ ସ୍କୁଲ ଖୋଲିଯିବ ଶିଶୁ ମନ୍ଦିର ମାନେ ସ୍କୁଲ ବହିତ ମେଚ ଅଛି ଦ୍ଵିତୀୟ ଶ୍ରେଣୀରେ ଆଉ ସେମାନେ ବେଶୀ କେପଯ୍ୟନ୍ତ ସେ ଯୋଉଠି ଟିୁସନ ହଉଥିଲା ଆ ଘରୁ ସେ ବେଶୀ କିଛି ପଢେଇ ନାହାନ୍ତି। ସେ
ଓହୋ ଏବେ ଟିକେ ଇଏ ହେଉଥିବ ଆଉ
କିଛି କ୍ଲିୟର ହେଇନି ଆଉ ପଢି ପାରୁନାହାନ୍ତି ବହି ତମେ ବହି ପଢି ପାରୁନ ତାହେଲେ ପଢିବ କେମିତି କହୁନା କୋଶ୍ଚିନ୍ ଆନ୍ସର
ହଁ ସେ କଥା ହ ଠିକ ଏବେ ଟିକେ ତମକୁ ଅସୁବିଧା ଟା ହଉଥିବ ଆଉ
ହଁ ସେ ବର୍ଣ୍ଣଭୋଧ ବହି ବି ପଢି ଶିଖି ନାହାନ୍ତି ସେଆକୁ ପଢଉଥିଲି ଆରେ ସେଇଠି ଲେଖା ହେଇଛି ବ ଧ ସେ ଗ ଧିର ବଧିର ସେ ବଧିରକୁ ଗିରି ଗିରି ହଉଛି, ସେଇଆକୁ କଣ କରିବି ସେଇଆକୁ ବିରକ୍ତ ହଉଥିଲି ଚିଡୁଥିଲି ଆଉ ଗୋଟେ ଛୁଆକୁ ଦେଇଛି ଲେଖିଆକୁ ପଣିଖିଆ ଦଶକରୁୁ ଷୋଳ କ ଯାଏଁ ତ ସେତିକି ବେଳ ଆଲା ବେଳଠୁ ଦଶ ଦଶକରୁୁ ଚଉଦକ ଲେଖିଛି,
ହ ଛୋଟ ଛୋଟ ପିଲାମାନେ ଟିକେ ଇଏ ତ କରିବେ ଆଉ
ହ ତ ମୁଣ୍ଡ ଟେନ୍ସନ ହଉ
ହୁଁ ଆଉ କଣ କରିବ ଏମତି ଟ୍ୟଉସନ କଲେ ଛୋଟ ଛୋଟ ପିଲାଙ୍କୁ ମୁଣ୍ଡରେ ଟେନସନ ହବ କେମିତି ପଢେଇବୁ ଫେର ଯଦି ଭଲ ନ ପଢେଇଲେ ତ ଫ ତାଙ୍କ ସବୁ ଅ ପ୍ୟାରେଣ୍ଟସ୍ ଗୁଡାକ କହିବେ ଏମିତି ବଢେଇଲା ସେମିତି ବଢେଇଲା ଗୋଟେ
ହଁ ମୁଁ କହିବା କଥା ଯେ ବଡ ମାନେ ଆଗରୁମାନୋନେ ଦି ଜଣ ଯାହାୋଉ ଦି ଜଣ ଦ୍ୱିତୀୟ ଶ୍ରେଣୀ ପିଲାଉ ଗୋଟେ ଷଷ୍ ଶ୍ରେଣୀ ପିଲା ଟୁସନ ହଉଛି। ଛନ୍ତି ଆଉ ଦି ଜଣ ଯାଙ୍କ ଲ କଣ କରିୁଥିଲେ ନା ମାନେ ଜଣେ ଟିକେ ତାଙ୍କ ଘରେ ଦେଖନ୍ତି ଆଉ ଜଣଙ୍କୁ ଦି ଜଣଙ୍କ କିନ୍ତୁ ବହୁତ ଭଲ ପାଠ ଅଛି, ଆଉ ଜଣଙ୍କୁ ଟୋଟାଲି ତାଙ୍କ ଘରେ ରେ ଦେଖନ୍ତିନି,
ଓହୋ-
ଦେଖନ୍ତିନି ହମଅ- ଓ ଯୋଉ ସେଥିଲାଗି ସେ ମୋ ପାଖକୁ ପଠେଇଲେ, ହୁଁ ହେଲା କି ଖକୁ ପଠେଇଲେ ମୁଁ ସେଆକୁ ତାଙ୍କୁ ଟିଉସନ କରୁଛି ହଁ ସେ କଣ କରୁଛନ୍ତି ନା ଘରେ ଟୋଟାଲି ପଡ଼ୁନାହାନ୍ତି ଫାଷ୍ଟ ଫାଷ୍ଟ ଯେତେବେଳେ ଆସିଲେ ଅଁ ହୁଁ ଯୋଉ ସେଇଆକୁ ମୁଁ ଓ ତ ଟୋଟାଲି ପଢି ପାରୁ ନଥିଲେ, ସେଆକୁ ମୁଁ ପାଟି କଲି ବାଡେଇଲି ବୋଲି ସେଦିନରୁ ଟିକେ ପାଠ ସାଠ କରିକି ଆଣୁ ଚନ୍ତି କି ଘରେ ଟିକେ ପଢି ପଢି ମାନେ ପଢୁଛନ୍ତି ଆଉ ନ ହଲେ ତାଙ୍କ ଘରେ କହୁଥିବ କହିଲେ ସେ ପଢୁ ନଥିଲେ ସେଠି ଏବେ ଟିକେ ପଢୁଛନ୍ତି ସେଆକୁ ଯଉ କାମ ତ ମୁଁ ସେଇଆକୁ ଇଏ କଲି ଆଉ
ଓହୋ।
ହ
ଅ ଟିକେ ତ ଅସୁବିଧା ହବ ଛୋଟ ଛୋଟ ପିଲା ଟିକେ ତାଙ୍କୁ ବେଶୀ ଅଧିକ ଦେଖିବାକୁ ପଡିବ ମୁଁ ଏଇ ଶୋଇଥିଲି। ଏଇ ଗଡି ଯାଇଥିଲି ଆଉ।
ଉହୁଁ ଆଉ ଜଣେ ଷଷ୍ଠ ଶ୍ରେଣୀ ପିଲା ସିଏ ଯୋଉ ଟ୍ୟୁସନ ହଉଛି। ତାର କଣ ହେଇଛି ନା ସେ ଦିନେ ଟ୍ୟୁସନ ଆସିଲା ବେଳକୁ ଆଉ ଦିନ ଆସନି ନା ଆଗରୁ ଠିକଠାକ ଆସୁଥିଲା ଏଇତ ମାମୁଁ ଘରକୁ ପଳେଇଲା। ତାପରେ ତାଙ୍କର ତାଙ୍କ ବଡ ମାଙ୍କୁ ର ଟିକେ ଅପରେସନ ହେଲା। ସେଇଆକୁ ତା ତାକୁ ନହଲେ ଦି ଟାଇମ କରେ ପୁଣି ଅପରେସନ ହେଇଛି ମେଡିକାଲ ର ଥିଲା ଏବେ କାଲି ମେଡିକାଲ ରୁ ଆସିଛି ରାତିରେ ଆଜି ଟ୍ୟୁସନ ଆସିବ ବୋଲି ଆଜି ଦେଖିଲା ବେଳକୁ ତା ଭାଇରେ ଆକ୍ସି ଡେଣ୍ଟ ହେଇଗଲା।
ହଁ ଅ ସବୁ ଅସୁବିଧା ଗୁଡାକ ଆସେ ଏମିତି
ହଁ ବା ସେଇଆକୁ ଆକ୍ସିଡେଣ୍ଟ ହେଇଗଲା ସେଇଆକୁ ସେଆଉ ଆଜି ଆସିନି ଘରେ
ସେ ବିଚାର ଟା କଣ କରିବ। ଆଉ ଏମିତି ତାଙ୍କର ହେଇଯାଉଛି କଣ କରିବ।
ହଁ ତା ଭାଇ କୁ ଦେଖିବାକୁ ଆସିଛନ୍ତି ସିଏ ବି ସେଇୟା ସେମାନେ ବିଶ୍ଵାସ କର ଷଷ୍ଠ ଶ୍ରେଣୀରେ ପଢ଼ିଲେଣି ମାନେ କଣ ଟ୍ୟୁସନ ମୋ କହିବା କଥା ଟ୍ୟୁସନ କରୁଛ ଷଷ୍ଠ ଯାହା ବି ହେଲେ ଆଜିକାଲି କଣ ଟ୍ୟୁସନ କରିବା ମାନେ ଟ୍ୟୁସନ୍ ଫିସ୍ କୋଉଠି ବି ହଜାର ତଳକୁ ନାହିଁ ମୁଁ ଆରେ ହଜାର ଟଙ୍କା ନିଅ। କିଛି କଥା ନାଇଁ ତାହେଲେ ସେଇ ହିସାବରେ ଯଦି ସେଇ ଛୁଆ ଟା ନଜାଣିବ ପାଠ ଟା କଣ ମୁଁ ପଢେଇକି ତ କିଛି ଲାଭ ଫା ହବ କଣ ସେ ହଜାର ଟଙ୍କା ମୁଁ ନେଇକି।
ହଁ ସେଇଆା ସେ ତ ଠିକ କଥା, ଯଦି ସେ ଭଲସେ ନ ପଢିବ ତ କଣ ଫାଇଦା ପଇସା ଟା ନେଇକି, ଫେର୍ ଆଗକୁ ଗଲେ ତାଙ୍କ ଘର ଲୋକ କହିବେ କି ଏ କେମିତି ଗୋଟେ ପଢଉଥିଲା ସେ ତ କିଛି ଶିଖି ପାରୁନି ଖାଲି ପଇସା ନଉଥିଲା, ଏମିତି ତ ତାନା ତ ମାରିବେ ନା।
ହଁ କିନ୍ତୁ ଆମର ନଥିଲା, ସେମାନେ ସେମିତି ନଉଥିଲେ ପାଠ ପଢା ସେମିତି
ହଁ ଆମର ଯେମିତି ପଇସା ନଉଥିଲେ ସେମିତି ପାଠ ବି ପଢଉଥିଲେ, ଫେର୍ ଆଉ ଘରେ ହୋମ ୱାର୍କ ବି ଦଉଥିଲେ ଆସିକି କରିକି ଫେର୍ ନେଇକି ଦେଖେଇବ ବୋଲିକି। ହ୍ୟାଲୋ। ହ୍ୟାଲୋ। ହାଲୋ।
ମାନେ ଏଇ ମାନେ ଛୁଆ ଗଧ ଛୁଆ
ତୋମ ସାଉଣ୍ଡ ଟା ଟିକେ ବ୍ରେକ୍ ହଉଚି।
ହୁଁ, ହୁଁ,
ହ୍ୟାଲୋ।
କଣ ଦେଖିକି ଇଏ କର। ହଁ। ତୋମ ସାଉଣ୍ଡ ଟା ଟିକେ ଏବେ ହଁ।
ହଁ କୁହ।
ନା ମୁଁ କହୁଥିଲି କି ତୋମ ସାଉଣ୍ଡଟା ଟିକେ ବ୍ରେକ୍ ହଉଥିଲା ତ ସେଇୟା କହୁଥିଲି।
ଏବେ ଶୁଭିଲା ଠିକ ଠାକ?
ହଁ ଏବେ ଶୁଭିଲା।
ଓ ହଁ କୁହ। ଏହା ହେଲା କଥା ଆଉ
ହଁ ସେଇ ଟିକେ ତାଙ୍କୁ ଧ୍ୟାନ ଦବାକୁ ପଡିବ ଆଉ ଅଧିକ କଣ କରିବ, ଟିଉସନ୍ କରିବ ମାନେ ଏଇ ଏଇ ଗୋଟେ ଧନ୍ ବାଃ!
ହଁ ବା ମୁଁ କରୁନଥିଲି ମୋତେ ସେ ବାଧ୍ୟ କଲେ କହିଲେ ଦେ ଘରେ ବସଛୁ ଟିକେ ପଢେଇ ଦେ କଣ ଅଛି। ମୁଁ କହିଲି ହଉ ଦେ ହଁ ବି ସେଟା ବି ଠିକ କ ତ ଘରେ ବସିଛି ଦେଖିବା ପଢେଇ ଦେବି ଗୋଟେ ଦୃଷ୍ଟିରୁ ଟାଇମ୍ ପାସ୍ ବି ହେଇଯିବ।
ହଁ ସେଇଆ ମୁଁ ବି ସେଇଆ ଖୋଜୁଚି କି ଆଁ, କୋଉ ଛୋଟ ପିଲା ମିଳନ୍ତେ ନହେଲେ ସେଇ ହୁଅନ୍ତେ ମୁଁ ବି କରନ୍ତି ବୋଲିକି ସେ ତ ଏବେ ସମସ୍ ତାଙ୍କର ଛୁଟି ଚାଲିଚି ବୋଲିକି ଏବେ କେହି ବି କହୁଚନ୍ତି ଆମେ ଏବେ ପଢିବୁ ନା ଆମ ସ୍କୁଲ୍ ଖୋଲିଲେ ଆମେ ଦେଖିବୁ। ସେ ହଉ ଠିକ ଅଛି ଆଉ।
ନାଇଁ ମୁଁ ସେଇଆକୁ କହିଦେଲି କାଲି ସେମାନେ କିନ୍ତୁ ମତେ କେବେଠୁ କହିଲେଣି ସେ ଯୋଉ ଦ୍ଵିତୀୟ ଶ୍ରେଣୀ ଦି ଜଣ ଯାଙ୍କ। ସେ କେବେଠୁ କହିଲେଣି। ମୁଁ କହିଲି ସେ ଗୋଟେ ଜାଗାରେ ଟିଉସନ ହଉଛନ୍ତି ନା। ଆଉ ଅଧାରୁୁ ମୋ ପାଖକୁ ଆସ ମ ମୁଁ କିଛି ଜାଣିପାରିବିନି ସେ ପିଲା ଜାଣିଛି କଣ ଜାଣିନି କଣ?
ହଁ ସେ କଥା ବି ଠିକ ହଁ।
ମୁଁ କହିଲି ପ୍ରଥମଟା ସରୁ ଆଉ ଦ୍ଵିତୀୟରେ ଆସିବ ସେ ଖେଳିକି ପ୍ରଥମ ସରିଲା ବେଳକୁ ପ୍ରଥମରେ ଅଛି ହିନ୍ଦୀ ଅ ଆ। ପୁରା ଲାଷ୍ଟ ଯାଏ ଅଛି। କ୍ଷ, ୟ, ଲ ଯାଏ। ସେମାନେ ଏପର୍ଯ୍ୟନ୍ତ ଅ ଆ ପଢୁଛନ୍ତି ପ ଫ ଯାଏ।
ଛୋଟ ପିଲା। ତାଙ୍କର କଣ କେତେ ଖେଳିବାରେ ବ୍ୟସ୍ତ ହେଇଯାଉଥିବେ।
ନାଇଁ ନା ବ୍ୟସ୍ତ କିଛି ନୁହେଁ ସେ ଆଗରୁ ଯୋଉ ଟିଉସନ ହୋଉଥିଲେ। ମୁଁ କହିଲି କଥା ସେଇ ଜିନିଷ। ଟା ଯଦି ତମେ ଆଗରୁ ଦେଇଥାନ୍ତ। ବହୁତ ଭଲ ଲଇଥା ତା ମୁଁ ଏଇଠି କିନ୍ତୁ ମାସେ ଭିତରେ। ହଁ ମୁଁ ତାଙ୍କ ମାସେ ଭିତରେ ପ୍ରାୟ ଟିକେ ଟିକେ ସବୁ ଶିଖେଇ ଦେଲିଣି। ସେ ଏକ ଦୁଇ ଡାକି ପାରୁ ନଥିଲେ। ଏକ ଦୁଇ ଟକା ଶିକେଇିଲ। ଓ୍ବାନ ଟୁ ଡକା ଶିଖେଇଲି। ସବୁବେ ଡାକିଲେ ହବ ନା ଆଉ। ତମେ ଦ୍ଵିତୀୟ ଶ୍ରେଣୀ ପିଲା ଯଦି ପଢିବ ପଣିଖିଆ ନଅକ ଦଶକ ଯାଏଁ ଆଉ ତମେ କିଛି କହିପାରିବ କାହାକୁ।
ହଁ ସେଇଆ।
କାହିଁକି ନା ଏବେ ଯଦି ସେ ପାଠ ଗୁଡା ରିଭାଇଜ ନ କରିବ।
ସେବେ ଆଗକୁ ହୁଁ।
ପଢେଇବନି ତାହଲେ ସ୍କୁଲ ଖୋଲିବ ସ୍କୁଲରେ ପୁଣି ସେତେବେଳେ ତ ଆଉ ଏ ପାଠ ପଢେଇବାକୁ ଟାଇମ୍ ନଥିବ ସେତେବେଳେ ସ୍କୁଲ ବହି କେମିତି ସାରିବ। ପରୀକ୍ଷା ତାପରେ ସେଇଠୁ ସ୍କୁଲ ଖୋଲିଲଠୁ ଚାଲିଲା ପରୀକ୍ଷା ଯେ ପୁଣି ଦ୍ଵିତୀୟ ଶ୍ରେଣୀ ଶେଷ ହେଲା ପର୍ଯ୍ୟନ୍ତ ପରୀକ୍ଷା।
ହଁ ସେଇଆ ମାନେ ସବୁ ବେସିକ ସବୁ। ଆଗରୁ ଶିଖିଗଲେ ଭଲ। ହୁଁ ଗୋଟେ ଗୋଟେ ଥାଆନ୍ତି ଶିଖାନ୍ତିନି ଏମିତି ଅ ଇଏ କରିକି ଛାଡି ଦିଅନ୍ତି ଏମତି। ହୁଏ, ଆମ ଛୋଟବେଳ ଟିଉସନରେ ବି ଏମିତି ହୁଏ ପ୍ରାୟ। କୋଉ ସାରମାନେ ନାନ୍ କର୍ ହଉ ଛାଡ। ଭଲସେ ତମେ ତାଙ୍କୁ ଗାଇଡ୍ କରିଦିଅ ଆଉ।
ହଁ ସେଇଆକୁ ମୁଁ ସେଇଆକୁ କହିଲି କହିଲି ତମେ ଏତେ ସ୍ଲୋ ଯଦି ଲେଖିବ। ମାନେ ସଂସାର ଭାସିଯିବ ହେଲେ ତମର ଲେଖା ସରିବନି।
ହୁଁହୁଁହୁଁ
ସେଇଆ ମୁଁ ତାକୁ ଟିକେ ବାଡେଇଲି। ଆକୁ ଇଏ ପଢି ପାରିଲାନି ଆକୁ ଟିକେ ବାଡେଇଲି ମୁଁ ରାଉରାଉ ହେଲେ ମୋ ମୁଣ୍ଡଟା ଭାରି ବିନ୍ଧେ।
ମାଡ଼ ବି ଖାଇଲେ ବିଚାରା।
ହଁ ବା, ନ ବାଡେଇଲେେ ହେବେେନି ଏମାନେ କିଏ। କେହି ମା ଆଜିିକାଲିିକା ଛୁଆଇ ଏତେ ମାନେ ହେଇଗଲେଣି ତମେ ଭାବି ବି ପାରିବନି ମାନେ ଏତେ ଖରାପ ହେଇଗଲେଣି ସବୁ ଫୋନ୍ ଖଣ୍ଡେ ଖଣ୍ଡେ ଦେଖି ଦେଖିଆ
ହଁ ପା ସେଇଆ ହଁ ତାଙ୍କୁ ଏତେ ନଲେଜ ହେଇଯାଇଛି ଆମ୍ ଆମ ଛୁଆବେଳେ ଆମକୁ ଏତେ ହଉନଥିଲା ଏବେକାର କେତେ ଶ୍ରେଣୀରୁ କୁହନି ଏଇ ପଞ୍ଚମ ଷଷ୍ଠରୁ ଦେଖିବ ସେମାନଙ୍କ ଭାଇ ସେମାନେ ଗୋଟେ କହିବେ ଆମେ ଗୋଟେ ଲୋକ କ ତମେ କିଏ?
ହଁ ପା, ଆମବେଳେ ଟେନଥ୍‌ ଏକ୍ଜାମ୍ ଥିଲା କଅଣ, ମାନେ ଆମେ ସେଟାକୁ କେମିତି ଭାବୁଥିଲେ ଟେନଥ୍ ଏକ୍ଜାମଟାକୁ ଦେଖିଲା ବେଳୁ କୁ ଏବେେ ଗାଡି ନେଇକି ଯାଉଛନ୍ତି ପରୀ
ହଁ ପା ମୁଁ ଦେଖ୍ ଦେଖିଲା ବେଳକୁ ଗୋଟେ ଆଶ୍ଚର୍ଯ୍ୟ ଲାଗେ ସେମାନଙ୍କୁ, ମାନେ ଏତେ ଛୋଟ ଛୋଟ ପିଲା ତାଙ୍କ କଥାବାର୍ତ୍ତା ଭାଇ ଶୁଣି ଗୋଟେ ମୁଣ୍ଡ କଣ ହେଇଯାଏ ଏମିତି ଏତେ ବଡ ବଡ କଥା କେମିତି କହିଦିଅନ୍ତି ଆମେ ଯୋଉଗୁଡା ଜାଣିନଥିବୁ ସେମାନେ କହିକି ବାହାରି ଯିବେ।
ହଁ ପା ଆମେ ଯେତେ କଥା ଜାଣିନଥିମୁ ସିଏ ତାର ଦି ଡବଲ ତିନି ଡବଲ କଥା ଜାଣିସାରିଲେଣି
ହେଁ ହେଁ ହେଁ ହଅ
ଏ ଆମ ବୟସରେ ଆମେ ମାନେ ଆମ ବୟସରେ ଆମେ ଦୁତୀୟ ତୃତୀୟରେ ଆମେ ଫୋନ୍ ଦେଖୁଥିଲେ?
ନା କୋଉଠି ଫୋନ୍ ଫୋନ୍ ମୁଁ ତ ମାମାଙ୍କର ସେତେବେଳେ ଫୋନ୍ ନୂଆଟେ ଆଣିଥିଲେ ସ୍କ୍ରିନ୍ ଟଚଟା ଆଁ ତାପରେ ମାମା ଟାଇମ୍ ଦେଖିକି ଦେବେ ଏତିକି ଟାଇମରେ ତୁ ନବୁ ତାପରେ ସେତିକି ଟାଇମ୍ ବସ ଏମିତି ସେମିତି ଦୁନିଆ କଥା ଆମ ଟାଇମରେ ଏମିତି, ଆଜିିକାଲି ପିଲାତ ତାଙ୍କର ଛୋଟବେଳୁ ହେଇ ତୋ ଫୋନ ଦେଖ ମାନେ ସେ ରାନ୍ଦିଲା ସେଇତୁ ଫୋନ ନେଇକି ବସିଯା
ହଁ ମ୍ବା ଆମେ ମୁଁ ଫୋନ ଦେଖିଲି କେବେ ଜାଣିଛ ଅଷ୍ଟମ ମାନେ ନବ ନବମ ଦଶମ ଏମିତି ଚାଲିଥିଲା ମାନେ ସେତେଳେ ଅଳ୍ପ ଅଳ୍ପ ଚାଲିଥିଲା ଫୋନ୍ ଦେଖିବା ମାନେ କଣ ସାଙ୍ଗେ ସାଙ୍ଗେ ଆଣିବୁ ସାଙ୍ଗେ ସାଙ୍ଗେ ଦେଖିବୁ ଥୋଇଦବୁ ବାସ୍ କରୋନା ବେଳେ
ମୋର ତ
ହୁଁ କରୋନା ବେଳେ ଟିକେ ଅଧିକ ଚାଲିଲା
ହଁ। କରୋନା ବେଳେ ସବୁ ଛୁଟ ଟି ଥିଲା ଆଉ ପୁରା ଦେଉ ଦଉଥିଲେ ଦେଖିବାକୁ ମୋର ତ ଆ ଫୋନ କେତେବେଳେ ମୁଁ ମୋ ନିଜ ଫୋନ କେବେ ହେଲା? ଯେବେ ମୁଁ ପ୍ଲସ ଥ୍ରୀ କଲି ସେତେବେଳେ ନହେଲେ ସେଇ ମାମାଙ୍କ ଫୋନ ସେଇ ଟିକେ ଆଣିବି। ଦେଖିବି। ପ୍ଲସଟୁ ରେ ବି ସେଇ ଟିକି ଆଣିବି ଦେଖିବି ଫେର୍ ନେଇକି ଥୋଇବି। ମାନେ ସେ ସେତେବେଳେ ବି ଲକ୍ ପଡିଥିବ ଫୋନରେ। ନେଇକି ଦେବି ଲକ୍ ଖୋଲିକି ଦିଅ ମୁଁ ଦେଖିବି ବୋଲିକି। ମାନେ ଏତେ ଇଏ
ନା ମୁଁ ଦଶମରେ ମାନେ ଯେତେବେଳେ ତ କରୋନା ଥିଲା ମୁଁ ଯାହା ଫୋନ ଦେଖିଥିଲି ସେ ଟାଇରେ ସଇଲା। ପ୍ଲସ୍ ଟୁ ଦି ବର୍ଷ ମୁଁ ଟୋଟାଲି ଫୋନ ଦେଖି ଦେଖିନି। ଆଉ ତାପରେ ତ ପ୍ଲସ ଟୁ ଦି ବର୍ଷ ଏଇନା ନାଁ ମୁଁ ହଷ୍ଟେଲ ରେ ଥିଲି।
ଆଉ ହୋ।
ଆଲାଉ ନାହିଁ। ଆଉ ସେଠି ମୁଁ ତ ମୁଁ ଟୋଟାଲି ଦେଖିନି ଫୋନ୍ ଛାଡ। ତାପରେ ଏବେ ଏଇ ପ୍ଲ ମାନେ ବି ସି ଏ ପ୍ଲସ୍ ଥ୍ରୀ କଲାବେଳେ ହିଁ ମୋର ମାନେ ପର୍ସନାଲ ଫୋନ୍ ହେଲା।
ହୁଁ ମୋର